ହ୍ୟାଲୋ।
ହଁ ମ୍ୟାଢାମ୍ କଣ କରୁଥିଲ।
ଏବେ ଏବେ ମୁଁ ଖାଇ ବସିଚି।
ଖାଇ ବସିଚୁ କଣ ଭଜା ପଖାଳ ଭଜା।
ହୁଁ ପଖାଳ ଆଉ ଆଲୁ ସନ୍ତୁଳା ଆଲୁ ଆଉ କୁନ୍ଦୁରୁ
ହୁଁ ହୁଁ ହୁଁ ହୁଁ।
ଆଉ ପଣସ ଭଜା ଆଉ ଲେମ୍ବୁ ଝୋଳ।
ଭଲ ଲାଗେ ନା ସେଟା।
ହୁଁ ମସ୍ତ ଏ ବଢିଆ ଟେଷ୍ଟେ ଅଛି।
ହୁଁ ମାଉସୀ ବି ଖା ଖାଉଚନ୍ତି କି।
ନାଁ। ତାଙ୍କର କାଲି ଓ ପାସ ଅଛି ତେଣୁ ଟିକେ ଆଜି ଲେଟ୍ ରେ ଖାଇବେ।
ଓହୋ।
ଉଁ।
ମୁଁ ଏବେ ତରକାରୀ ସବୁ ଯୋଉ ମୁଁ ନା ସେ ଫୁଲକୋବି କରିନା ଫୁଲକୋବିରେ କେତେଟା ପୋକ ଅଛନ୍ତି ସେଥି ଫୁଲକୋବିରେ।
ହୁଁ ଏବେର ତ ଫୁଲକୋବିରେ ଏମିତି ହୁଏ!
ହଁ ତ ମୁଁ ଏବେକା ସବୁ ବାଛିିଲି ସେ ପୋକ ଫୋକ ଯାହା ଥିବେ ତାକୁ ଏବେ ହଳଦୀ ପାଣି ରେ ଟିକେ ପକେଇଦେବି ତାପରେ ଗୋଟେ କରେହିରେ ସେ ପାଣି ଗରମ କରିବି ତାକୁ ଦେବି ଟିକେ ଫୁଟେଇବି ସେଟାକୁ।
ଲେମ୍ବୁ ଟା ଚିପିଦେଲୁ।
ତ ହଳଦୀ ନଥିଲା ସେଟା ହଳଦୀ ନଥିଲା ତ ହଳଦୀ ଏଇଟା ବାହାର କରୁଛି।
ହଁ ଭଜା ନା ତରକାରୀ।
ହଁ ସନ୍ତୁଳା ହେବ ସନ୍ତୁଳା ଇଏ ତାଙ୍କର ଇଏ ବି ଆସିଚନ୍ତିନା ତ ତାଙ୍କର ତା ମାନେ ଯୋଉ ତାଙ୍କର ପ୍ରିୟ। ଫୁଲକୋ ତାଙ୍କୁ ବୋହୁତ୍ ଭଲ୍ ଲାଗେ। ତ ମତେ କହିଲେ କି ଚାଲ ଆଣିବା ପନିର୍ ବୋଲି। ତ ମୁଁ କହିଲି କି ଟି କି ଆଜି ତ ଏଟା ହେଲାଣି କାଲି କରିବ ଆଉ କାଲି ପୁଣି ବଡ ମାମୁଁ ଡ଼ାକିଛ ନ୍ତି ଭାଇକୁ ଖାଇବା ଟା ସେ ସେଠି ସେ ଖାଇବ
ହଁ ତାର ମଜା ହଁ ମଜା।
ହଁ ଭାଇର ତ ପୁରା ମଜା ଆଉ ସେଠି ବୋଧେ ମାଛ ହଁ ବୋଧେ ଭା ଭଜାକି କଣ ବୋଧେ
ଟିକେ ଆମ୍ବୁଲ ମାଗିକି ଆଣିବି ହୁଁ
ହୁଁ
ଶୁଭମ ଦାଦା ବି ଅଛନ୍
ହୁଁ ସେ ବି ଅଛନ୍ତି ସେଠି ତ ସେ ସିଏ ତ ଖାଲି ଖାଇ ଆସିବେ ଆଉ
ହୁଁ
ହୁଁ ଏବେ ଏବେ ଇଏ ଆଉ ବାପା ନା କଣ କରିଛନ୍ତି କହିଲୁ ଲୁଡୁ ଖେଳିଲେଣି ସେ ସେମାନେ ଦୁଇଜଣ ହୁଁ ଆଉ କଣ କରିବି ହୁଁ
ହଁ
ଲୁଡୁ ଖେଳିଲେଣି ନା ସେଇଠି ଅଟା ଟିକେ ଚଟକିବି
ହୁଁ
ବୁଝିଲୁ
ହୁଁ
ବହୁତ ଗରମ ହଉଛି ରେ
ଆଉ ମମି
ଏଇଟା ସେ ବର ଏଇଟା ଆମ ଯାଇଛନ୍ତି ପୁରା ଭଡା ଘରେ ଯୋଉ ରହୁଥିଲୁ ନା ତ ସେଠିକୁ ଯାଇଛନ୍ତି ସିଏ ତତେ ଯି ଆମ୍ବ ଦେଇ ଦେଇଛ ନ୍ତୀ ମୁଁ ଫୋନ କରିଥିଲି ତ ସେ କହିଲେ ଆସିଲେଣି ଚିଲୁ ହଁ ଆସିଲେ ହଁ ମୁଁ ଯାଉଛି ଏବେ ଯାଉଛି ବୋଲି ଆଉ ଏଇଟା ହେଲାଣି ପନ୍ଦର କୋଡିଏ ମିନିଟ୍ ହେଇ ହେଲାଣି ଏବେ ଆସୁଛି ଟା ହଁ ବାକି ଲାଇନ ବି ପଳେଇଥିଲା ବି ଏବେ ଆସିଲାଣି ନାଇଁ
ଲାଇନ୍
ସେଥିପାଇଁ ହଁ ଏଠି ନା ବହୁତ ଲାଇନ୍ ଯାଉଛି ବହୁତ ତୁ ଭାବି ପାରିବୁନି ଯେତେ ଲାଇନ୍ ଯାଉଛି ଏଠି ହ
ହଁ ଆମ ଏଠି ତ ଯାଏ
ଇ ଇଏ ମତେ କହୁଛନ୍ତି ତମ ବଲା ତମେ ସେଠିକାରେ ତ ବହୁତ ଲାଇନ୍ ଯାଉଛି ତ ଏଠି ସେଟା ତ ପୁରା ସେ ଗାଁ ଆମ ଏଠି ପଛେ ଟିକେ ଠିକ ଅଛି ତମର ସେଟା ପୁରା ଗାଁ ହେଇଗଲାଣି କହୁଥିଲେ ମତେ କାଲି କାଲି କହୁଥିଲେ
ହୁଁ
ହଁ ଆଉ
ସହର ବି ଗାଁ ସହର ବି ଗାଁ
ଏ ଆମର ଏଠି ନିଉଜ ଦେଖୁଛୁ କି ଏଠି ପୁରା ବହୁତ ଯୋଉ ବିଦ୍ୟୁତ କାଟ ହଉଛି ନା ସେଥିପାଇଁ ସମସ୍ତେ ବହୁତ କମ୍ପ୍ଲେନ କଲେଣି ଅ ଇ ସେର୍ଷେ ଷ୍ଟାଇକ୍ ବି କଲେଣି! ଇରେ ଅଫିସ କୁ ଯାଇଚି!
ଆମ ଏଠିତ କମନ!
ହଁ ଏଠି ବହୁତ ଲାଇନ୍ ଯାଉଛି ଏବେ, ଟିକେ କଣ ହେଲେ ଟିକେ ପବନ ହେଲେ ଟ୍ରାନ୍ସଫର୍ମର ସବୁ
ଆଜି ତ ମୁଁ ଶୋଇଥିଲି ସକାଳୁ ପାଞ୍ଚ ଟାରୁ ଲାଇନ ଯାଉଚି ଆସୁଛି ଯାଉଚି ଆସୁଛି, ମୁଇଁ ପାଞ୍ଚ ଟାରୁ ଆଉ ଭଲସେ ଶୋଇପାରିଲିନି! ଏତେ ଝାନ!
ଏବେ ଏବେ ଆମ ଏଠି କଣକି ଏବେ ତ ସମସ୍ତ ଏପୁରେ ସମସ୍ତେ ଏସିି ଚଳେଇ ଦ ଦଉଚନ୍ତି! ସିଏତ ପ୍ରୋ ଓଭରଲୋଡ ହେଇଯାଉଛି, ତ ସେମାନେ ଲାଇନ କାଟିବାକୁ ବାଧ୍ୟ ହଉଚନ୍ତି!
ତମ ପାଖରେ କଣ ଟ୍ରାନ୍ସଫର୍ମ ପୋଡି ଯାଇଥିଲା କାଲି ନା ପରଦିନ!
ହଁ ତୁ ଯୋଉ ପଠେଇଥିଲୁ ମତେ ଭିଡିଓଟା, ସେଇଟା ଯୋଉରା ବର୍ଷ ତାଯୋଉ ଦିନ ହେଇଥିଲାନା ବର୍ଷା ସେ ଦିନନା ପୁରା ରାତି ସାରା ଲାଇନ୍ ନଥିଲା। କେତେଟା ହେଲାଣି ସପ୍ତାହେ ଯିବନି!
କାଲି ନା ପରଦିନ ମୁଁ ଦେଖିଥିଲି! ଏ ବାଇଶି ତେଇଶୀ ଘଣ୍ଟା ଆଗରୁ ଆସିଥିଲା ସେ ପୋଷ୍ଟଟା! ହଁ ଭାବିଲି ଦିଶାଣ୍ଟ ହେଇଚି ବୋଧେ!
ନା ନା ଏବାକି ତ ଏମିତି ଲାଇନ ତ ଯାଉଚି! ହେଇ ବିି ଥିବ ବାକି ତ ଏମିତି ଯାଉଛି ଲାଇନ! ଅନ୍ଧ୍ୟା ସନ୍ଧ୍ୟା ଟାଇମ ରେ ଯାଏ ଅଧା ଘଣ୍ଟା ଘଣ୍ଟେ ଯାଏ ପୁଣି ଆସେ! ପୁଣି ରାତିରେ ଯାଏ, ଉଁ ଆମେ ଶୋଇଲା ବେଲେ ଯାଏ ଆସେ ସେମିତି ଆସଵା ତ ସେଟା ବିଷରେ ହେଇଥିବ!
ହୁଁଉଁ!
ଉଁ!
ସବୁ ପ୍ରୋବ୍ଲେମ ହଉଚି!
ଉଁ!
କିଚି ନା କିଛି ପ୍ରୋବ୍ଲେମ ଚାଲିଚି, ଏନ
ଉଁ ଏବୋ ଗରମ ତ ବହୁତନା, ଆଜି କଣ ହେଲା! ଫ ଆଜିକ ଆଜି କେମିତି ହେଲା ତମର ଯୋଉ ଖରା!
ଆଜି ତ ଟିକେ ସକାଳ ଟାଇମ ଟିକେ ବା ତିଲିଆ ଥିଲା ପୁଣି ଖରା!
ହୁଁ ହୁଁ ଆମ ଏଠିବି, ତ ଖାଲି ବାଧି ଦ ବାଦ
ପୁଣି ଖରା ଆରମ୍ଭ!
ଆଜି ବାକି କେଉଁଠି କୋଉଠି ବର୍ଷା ହେଇଚି! କେତେଟା କଣ ଜିଲ୍ଲାରେ କେତେଟା ଜିଲ୍ଲା ଆମର ଯୋଉ ପୂର୍ବ ଓଡିଶାରେ ଯୋଉ ଅଛିନା! ପୂର୍ବ ସାଇଟି କେତେ ଟା ଜାଗାରେ ବର୍ଷା ହଉଚି ବୋଲି ଆଜି ମୁଁ ସକାଳୁ ସକାଳୁ ଏ ଯୋଉ ଦେଖୁଥିଲି ଖବର! ତ ସେତ କେତେଟା କହୁଥିଲା କି? କେତଟା ଜାଗାରେ ନା ୟେଲୋ ୱାର୍ନିଂ ଜାରି ହେଇଛି! ଵାପ କେବେ ଆମ ଏଠି କିଚି ହେବନି! ଆମ ଏଠି କିଚି ହେବନି, ଏଠା ସବୁ ମରୁଡି ଅ ଆମ ଏଇ ଜାଗାଟା ମରୁଡି ଜାଗା!
ହୁଁ ହୁଁ ହୁଁ!
ତୁ ଚାହିଁଲେ ବି ସେଟା ହେବନି।
ଜୁନ ଦୁଇ ପର୍ଯ୍ୟନ୍ତ ତ ବହୁତ ଖରା ଘରୁ ବାହାରି ଯିବା ପାଇଁ ମନା କରୁଛି।
ହୁଁ ମୁଁ ପୁଣି ମୋର ଶାଶୁ ଘରେ ଯିବି ଦୁଇ ଚାରି ଯିବି ଲାଗୁଛି।
ହୁଁ।
ହୁଁ କେମିତି କରିବି କେଜାଣି।
ଦଶରେ କଣ ଏକଜାମ ଅଛି କି?
ହୁଁ ଦଶ ରେ ନାଇଁ ଦଶରେ ଅଛି ବାକି ମୋର ଏକଜାମ ଷ୍ଟାର୍ଟ ହେବ ସାତ ସାତ କି ଛଅ ଦୁଇ
ଦଶରେ କୋଉଠି ଥିବ।
ଦଶରେ ମୁଁ ଏଠି ବଲାଙ୍ଗୀର ଅଛି କ କାହିଁକିନା ମୋର ନଅ ଏଗାର ତେର ଏକଜାମ ଅଛି।
ଆଚ୍ଛା।
ତ ଏଠି ମୁଁ ଯିବି କାହିଁକି ଆସିବୁ କି?
ଯାଇଥାନ୍ତି।
ଆସୁନୁ।
ଦଶ ତାରିଖ।
କାମ ଅଛି କି କଣ?
ବାଡ଼େ ଥିଲା।
କହାର? ସେ ଯୋଉ ତୋ ସାଙ୍ଗ ଏଠି ଅଛି ଯୋଉ ଗୁଡିପଡାରେ ଓହୋ କାହା ସହିତ ଆସିବୁ ଆସିଲି ହଁ ବୋଲିବେ
ହଁ ତମେ ତ ନଥିବ ଆଉ କଣ ଯିବି
ମୁଁ ଥିବି ଯେ କହିଲି ପରା ମୁଁ ହଁ ତ ନଅ ଏଗାର ତେରରେ ମୋର ଏକଜାମ ଅଛି ଏଠି ହଁ ମୁଁ ଏଠି ହିଁ ଥିବି
ହୁଁ।
ଦେଖ ଆସିଲୁ ବୋଲି ସିନା। ଉନେଇେଶ କୋଡ଼ିଏ ନାଇଁ ନା ମୋର ସେଥିରେ ମୁଁ ସତର ରୁ ପୁଣି ଏକଜାମ ସତ ସତର ରୁ ପୁରାରହିବି ପୁରା ଜୁଲାଇ ପାକ
ହ
ବୁଝିଲୁ ଦେଖ ତୁ ଆସିବୁ ତ ମତେ କହିବୁ ଆଉ
ହୁଁ ଦେଖିବା।
ସତରେ କଣ ଅଛିିବେ
ଆଃ
ପତ୍ରରେ କଣ ଅଛି?
ସତ୍ରରେ କି ନାହିଁ ଏମିତି ଯଦି ଥିବ ବୋଇଲେ ଯାଇଥାନ୍ତି
ମାଉସୀ ସାଙ୍ଗେ ହୁଁ ହୁଁ। ମୁଁ ନଥିଲେ ତମେ ମାନେ ରହିବ ହେବନି କି?
ନା ନା ନା ସେମିତି ହବନି।
ହୁଁ ମୁଁ ଥିଲେ ଟିକେ ଭଲ ଲାଗିବେ ଲାଗେ ଆଉ ନା। ହୁଁ
ସେଥିପାଇଁ ତ ଯାଉ
ହୁଁ ଏ ସେମିତି କହିବୁନି ମା କୁ ତୋ ମା ଭାବିବେ ମୁଁ ନଥିଲେ ମୁଁ ଥିଲେ କି ନଥିଲେକିଛି ନାଇଁ ଏମିତି ରାଗିବେ ତୋତେ
ସେଟା ମା ଗଲେ ଚଳିବ ଆମେ ଗଲେ ହବନି।
ଏବେ କଣ କରିବୁ ଏବେ ସାଙ୍ଗେ ସାଙ୍ଗେ ଯଦି ଖାଇଦେଲୁ ତ ତାପରେ ଏବେ ତତେ ଭୋକ କରିବନି।
ନା ନା ଆଉ ନା। ହାଲୋ ଦୀପ ଥରେ ଖାଲି ଖାଏ ଆଉ ସନ୍ଧ୍ୟାରେ ବି କିଛି ଖାଏନି ସେଥିପାଇଁ ମତେ ଏଇ ଟାଇମ ରେ ଭୋକ କରେ।
ଏ ଏବେ ଭୋକରେ ନା ହଁ ଠିକ ଠିକ। ଆ ମୁଁ ବି ନା ଯିବି ମୁଁ ଖାଇବି ଖାଇବିନି ସନ୍ଧ୍ୟାରେ ଜଲଦି ସାଢେ ସାତେ ରେ ହିଁ ଭୋକ କରିଦିଏ ଏବେ ମତେ ଭୋକ କରିଲା ତ ମୁଁ ଖିଲିକି ରୁଟି କ କରାହେବ ପୁଣି ସେଟା କରାହବ ସେଥିପାଇଁ ଭୁଜା ଆଉ ଯୋଉ କ୍ଷୀର ସେଇଟା ଖାଇ ଦେ ସିଳିପା ଡଷ୍ଟ
ହୁଁ।
ପିଲେ ଅଧା ଘଣ୍ଟା ପଚାରିଲେ
ମତେ ସନ୍ଧ୍ୟାରେ ଟାଇମ ହୁଏନି ମୋର ଟ୍ୟୁସନ ସରି
ଟିଉସନ ହଁ।
ଛଅଟା ପରେ ମୁଁ ବାହାରକୁ ଯିବି ଅପେକ୍ଷାରେ ଥିବେ ତ ମୁଁ ସେଥିପାଇଁ ଆଉ ଖାଏନି କିଛି ଆଉ ଭୋକ ବି ଲାଗେନି ସେ ଟାଇମରେ। ଆ ଏବେ ତ ଅଛି ଆମ୍ବ ଉମ୍ବା ଅଛି ଖାଇଦିଏ
ଉୁଁ ହୁଁ ହଉ ଠିକ ଅଛି ତୁ ଖା। ମୁଁ ପୁଣି ତତେ କଲ୍ କରିବି ଆଉ।
ଠିକ ଅଛି ଠିକ ଅଛି।
ହେଲା ହଁ ହଁ।